ହଁ କୁହ ହଁ। ହଁ କୁହ କଣ କରୁଛ?
ଏଇ ବସିଛି ଆଉ।
ଆଉ ହଁ କୁହ?
କଣ କରୁଛ ତମେ?
ଏଇ ବି ବସିଥିଲି ଆଉ ହ ତମେ
ହଁ। ହ
କ ହେଲା? ଶୁଭିଲାନି କଣ କହିଲ?
ଏ ବେ ଏବେ ରୋଷେଇ ହବ ଆମେ ରୋଷେଇ କରିବୁ ଆଉ।
କିଏ ତମେ କରିବ?
ଏ ରୋଷେଇ ସରିଲାଣି ତମର? ହଁ ମୁଁ କରିବି ମାଆ କରିବେ। ଓହୋ ନା ମୁଁ କରିବି।
ତମେ ରୋଷେଇ କର ତ ଆଉ କହୁଥିଲ ଆଗରୁ ଆଉ ନା?
ହଁ।
ହୁଁ ଏବେ ରାତି ବେଳା କଣ ମାନେ ହେଲ୍ପ କର ନା ସବୁ ରୋଷେଇ କରିଦିଅ?
ନା ମୁଁ କରିଦିଏ ରୋଷେଇ କରେ ରୁଟି ଫୁଟି ରୁଟି ଅଧିକ ଯଦି କୋଉଦିନଥାଏ? ତାଲେ କରିଦିଅନ୍ତି ଟିକେ ହେଲ୍ପ ଆସିକି ଆଉ କିନ୍ତୁ କିଏ ବେଲି ଦିଅନ୍ତି ମୁଁ ସେକି ଦିଏ, ସେ ବେଲି ଦିଏ ସେମାନେ ସେକି ଦିଅନ୍ତି ଆଉ। ତି ମିଶିକି କରୁ ଆଉ
ହୁଁ ହଁ
ଅଧିକ ଯଦି ରୁଟିଥାଏ ନହେଲେ ଅଳପ ରୁଟି ଥିଲେ ଆମର ଚାରି ପାଁସଟା ରୁଟି ହୁଏ ପାଁସଟା ଛଅଟା ମୁଁ ଏକା କରିଦିଏ। ଆଉ ଯୋଉ ଦିନ ଯଦି ଅଧିକଥାଏ ତାହେଲେ ସେଇିଦିନ ଆସିକି କରିଦିଅନ୍ତି ମିଶିକି କରୁ ଆମେ।
ହଁ ହଁ ଆମର ମୁଁବି ସେୟା ମୋ ମମିର ଯଦି କଣ ବେଶୀ କାମଥାଏ ତାହେଲେ ମୁଁ ଯାଇ ହେଲ୍ପ କରିଦିଏ ନହେନେ ନାଇଁ। ମମି ମମି କୁହେନି କରିବା ପାଇଁକି। ମେ ଆମେଯଦି ମୁଁ ଯଦି ଯେ ଅଧିକ କାମଥାଏ ତାହେଲେ ମୁଁ ଯାଇ କରିଦିଏ।
ହଁ ଉୁଁ ଅଧିକ ହେଲେ ଏକୁଟିଆ ଜାଇକି କରିହବନା।
ହୁଁ। ହଁ ମୋ ଦିଦିବି ଯାଇଁକି ସବୁବେଳେ ପଚାରିବ ମମି କଣ ହେଲ୍ପ କରିଦେବି ମମି କଣ ହେଲ୍ପ କରିଦେବି ସେ ବେଶୀ ତା ତାକୁ ବେଶୀ କିଛି ଆସେନି ମାନେ ମୁଁ ମତେ ଯେତିକିବି ମୋଠୁ ତାକୁ କମ ଜଣା। ତାକୁ ତଥାପି ଯାଇ ପଚାରେ କହିବ ମମି କଣ ହେଲ୍ପ କରିଦେବି କହୁନୁ କଣ କରିଦେବି ଯଦି।
ହା ହା ହେଁ ହେଁ
ମମି ସବୁବେଳେ କହିବ କହିବ ମୋ ଝିଅକୁ ଆସୁନ ସେ ସିଏ ଆସିକି ମତେ ପଚାରିବ।
କଣ କରିଦେବି ଆଗ ଆସିବନିତ ଆଉ କଣ କହିବି ତାଙ୍କୁ କରିବା ପାଇଁ?
ଖାଲି ଗୋଟେ ବୋ ଇଏ ଖାଲି ଟିକେ ମନ ବୁଝେୟାକୁ ଯାଇ କହିଦେଇଛନ୍ତି ଆଉ କଣ କହିବି କରିବେ ଯଦି କୁହ ଆଉ ହେଁ?
ହଁ। ତାର ଡିଉଟି ହଉଛି ସେ ବାବାଙ୍କୁ ଖାୟାକୁ ଦବ ମମି ରୋଷେଇ ସାରିବ ମାନେ ବାବାଙ୍କୁ ତାର ସେ ତାର ଡାକ କିଏ ବାବାଙ୍କୁ ଦବ ମୁଁ ଦିନ ବେଳା ସକାଳ ବେଳା ମୁଁ ବାବା ଙ୍କୁ ଖୟାକୁ ଦବା ଟା ଡିଉଟିଟା ମୋର ରାତି ବେଳା ବାବା ଯଦି ଶୋଇ ପାଡିଥିବେ ସେ ବାବାଙ୍କୁ ଉଠେଇକି ଖାଇବାକୁ ଦବା ଦାଇତ୍ଵଟା ତାର ବାବା ଆସିବେ ସବୁଟୁ ଅଫିସିରୁ ତ ସାତଟାବେଳକୁ ଶୋଇପଡିବେ। ଉଠିକି ଫୁଣି
ଓହୋ ହଉ ଆସିକି ଶୋଇପଡନ୍ତି। ଥକା ଲାଗୁଥିବ ଆସିକି ଶୋଇପଡୁଥିବେ।
ଆସିବେ ଟିକେ ଧୂଆ ଧୂଇ ହେଇଯିବେ ବ୍ରସ ଫ୍ରସ କରିଦେଇକି ଯାଇକି ଶୋଇ ପଡିବେ। ଶୋଇପଡିବେ ତାପରେ ସେଇଠୁ ସିଏ ଯାଇକି ଉଠେଇକି ପୁଣି ଖାଇବାକୁ ଦବ। ଦିନ ବେଳା ସକାଳ ବେଳା ଯାହା ଯଦି ମମି ଗାଧେଇିକି ଆସିବା ଯଦି ଟିକିଏ ଲେଟ ହେଇଯିବ ତାହେଲେ ମୁଁ କହିବେ ମୁଁ ଦେବି ଖାଇବାକୁ ତମର ଘରେ ସବୁ କିଏ କିଏ ଅଛନ୍ତି?
ଦିଦି। ଆମର ଘରେ ମା ମୁଁ ଅଛୁଏବେ ପୁଅ ମାନେ ଭାଇ ଯିଏ ନାହିଁ ସେ ଅଛି ହାଇଦ୍ରାବାଦରେ। ତାର ସେଠିକ ସିଏ ଯାଏ ହଁ ହଁ।
ଅଁ ହଁ
ଆଉ ନାହିଁ ଭଉଣୀ ମାନେ ସବୁ ବାହାଘର ସରିଯାଇଛି ମୁଁ ଏକା ଲାଷ୍ଟେ। ଅଛି ଆଉ
ତମ ବଡ ଭଉଣୀ ଅଛନ୍ତି କିଏ?
ହଁ ହଁ
ବାହା ମାନେ ମ୍ୟାରେଜ କରି ଯାଇଛନ୍ତି ହେଇଯାଇଚି।
ହଁ ତାଙ୍କର ବାହାଘର ହେଇଯାଇଛି ଆଉ
କେବେଠୁ ହେଲାଣି?
ବାହାଘର ହେଲାଣି ଦି ଜଣଙ୍କର ଜଣଙ୍କର ଆସି
ତମର ଆଉ ଉପରେ ଦି ଜଣ ଭଉଣୀ ଅଛନ୍ତି? ଓହୋ।
ତାଙ୍କର ସରିଗଲାନି ଆଉ ସିଏ ତାଙ୍କର ହେଇଗଲାଣି କୋଡିଏ ବର୍ଷ ଜଣଙ୍କର ହଁ ହଁ। ମୁଁ କହିଲି ଜଣଙ୍କର କୋଡିଏ ବର୍ଷ ହେଇଗଲାଣି ଆଉ ଜଣେ ଆ ତଥାବି ସାତ ଆଠ ବର୍ଷ ହେଇଗଲାଣି।
ଏତେ ଇଏ ମାନେ ଇଏ ର ସରିଲାଣି ମୁଁ ଦିଦିର ବାହାଘର ହେଇଛି ଆର ବର୍ଷ।
ହଁ ହଁ।
ତାଙ୍କର ସବୁ ମାନେ ପୂଅ ଝିଅ ମାନେ ତ ହେଇ ଯିବେଣି?
ହଁ ବଡନାନୀଙ୍କର ତାଙ୍କର ପୁଅଟେ ଖାଲି, ତା ବର୍ଷ ପନ୍ଦର ଷୋଳ ବର୍ଷ ହେଇଗଲାଣି।
ହୁଁ ହୁଁ।
ଆଉ ସାନ ଯିଏ ତାଙ୍କର ପୁଅଟେ ଝିଅ।
ହୁଁ।
ଆଉ ସେଇ ଛଅ ସାତ ବର୍ଷ
ହୁଁ।
ହଁ।
ମୋ ଦିଦିର ବାହାଘର ହେଇଛି ଏଇ ଆର ବର୍ଷ।
ଓହୋ। ଆଉ ଘରେ କିଏ ଅଛନ୍ତି ଆଉ ଜଣେ ଦିଦି ନା କଣ? ହଁ ଆଉ
ସିଏ ମ୍ୟାରେଜ ହେଇ ଆଉ ଅଛୁ ଆମେ ତିନି ଜଣ ମୁଁ ତାପର ରୁହେ ଏବେ ଏବେ ଆସିଛି ଘରକୁ ଅଛି ଇଆଡେ। ସିଆଡେ ରୁହେ ପଢେ ସିଆଡେ ସିଆଡେ ରୁହେ ଆଉ ଆମେ ଦି ଜଣ ଘର ବି ଇଆଡେ ପଢା ଚାଲିଛି ଏବେ ଇଆଡେ ଅଛୁ ଆଉ ମୋର ବି ଅଛି ତ ପଢାପଢି ଯଦି କୁଆଡେ ହେଲା ତ ସିଆଡେ ଯାଇ ରହିବାର ବି ଅଛି କଣ ହବ?
ହୁଁ କଣ ସରିଚିକି ପଢା ତମର?
ଉ ମୋର ଗ୍ରାଜୁଏସନ ସରିଲା ଏ ବର୍ଷ ଯଦି ହେଲା ପି ଜି କରିବି ଆଉ।
ହଉ।
ତମର କଣ ସବୁ ଚାଲିଛି?
ମୋର ଗ୍ରାଜୁଏସନ ସରିଛି ତ ବସିଛି ଗ୍ରାଜୁଏସନ ମୋର ସରିଲାଣି ତିନି ଚାରି ବର୍ଷ
ହଁ ହଁ।
ହୁଁ।
ହୁଁ ଏ ବର୍ଷ ପିଜି ପକେଇଛି ଦେଖାଯାଉ କଣ ହଉଛି।
ଆମେ ହଉଛୁ ଆମର ସରିଲା ଯୋଉ ଗ୍ରାଜୁଏସନ ଆମେ ହଉଛୁ ତିନି ଚାରି ବର୍ଷ ହବ ସେଇ ଟାଇମରେ ଯୋଉ କୋରୋନା କୋରୋନା ବ୍ୟାଚ ଆମର ସବୁ। ବ ସେ ଲାଷ୍ଟ।
ଲାଷ୍ଟ ଇୟର ଯୋଉ ଲାଷ୍ଟ ଇୟର ଟା ଲାଷ୍ଟ ଇୟର କୋଭିଡ ଚାଲିଥିବ।
କୋରାନା ହଁ ହଁ। ସେଇ ଏକ୍ଜାମ ଟା ତ ଦେଇ ଚନ୍ତି ପୁରା ଯାଇକି ସେ କୋଭିଡ ଟାଇରେ ପୁଣି। ଲାଷ୍ଟ ଷ୍ଟିୟର ଲାଷ୍ଟ ଷ୍ଟିୟର ସାସ୍ ଆଉ ସେ ସିକ୍ସ ସେମିଷ୍ଟାରଟା ସିକ୍ସଥ ଟା ଆମେ ଦେଇଦେଇଚୁ ଲାଷ୍ଟକୁ ନା ଦେଇଚୁ ଦେଇଚୁ ସିକ୍ସିଟା ଦେଇଚୁ। ନା ନା ଆମେ ଦେଇଚୁ। ଦେଇଚୁ ନା ଯାଇକି ସେଇଠି କଲେଜରେ ଦେଲୁ କିନ୍ତୁ କଣ କହିଲୁ
ହୁଁ।
କ୍ଲାସ କିଛି ହେଲାନି। ସବୁ ବନ୍ଦ ବାନ୍ଦ ଥିଲା କିନ୍ତୁ ଆମର ଆମର କହିଲେ ହଁ ହବ। ଏକ୍ଜାମ ହବ। ଆମେ ପାଠ କିଛି ନାହିଁ। ଇଆଡେ ଥିଲା ଯୋଉ ଲଙ୍ଗ କୋଶ୍ଚିନ ଥିଲା ସେତେବେଳେ ରେହଦୌ ପାଞ୍ଚଟା ପଡିଯାଏ ଯୋଉ ଇଏ। ଆମର ସାର ଦେଖିଲା ବେଳକୁ ସବୁ ଜାକ କରିଦେଲେ ସର୍ଟ କୋଶ୍ଚିନ।
ହୁଁ।
ଆମ ଭାରି ହଇରାଣ ହେଇଚୁ ସେଇ ସେଇ ସିକ୍ସ ସେମିଷ୍ଟାର ଟା ବହୁତ ହଇରାଣ ହେଇଚୁ।
ତ ସେଇମା ସେଇ ଲଙ୍କ କୋଶ୍ଚିନ୍ ତମେ କଣ ଯାହାବି ହେଲେ ଲେଖିବ। ଜାଣିଥିଲେ ଶଇଲା।
ଓ ଆମେ ଥିଲୁ ଆମର ଲଙ୍କ କୋଶ୍ଚିନ ଅନୁସାରେ ଆମେ ଥିଲୁ। ସିଏ ତାଙ୍କର ସେଠୀ ଚାରିଦିନି ଥିଲା ପରୀକ୍ଷା ଥିଲା ସେମାନେ କହିଲେ ଯେ, ସଟକୋଶ୍ଚିନରେ ପଡିବ ତମର। ଆମେ କଣ କ ଆମେ କଣ ଆଉ ସଟକୋଶ୍ଚିନ ଚାରି ଦିନିରେ କଣ କରିବୁ।
ହଁ।
କିଛି ନାଇଁ ସେଇଭଳିଆ ଖାଲି ଆଖି ବୁଜି କିନା ଗୋଲୁଗୁରେ ବୁଲେଇକି ଆସିବା କଥା ଆଉ। ପୁଣି ଘଣ୍ଟ ମାନେ ଗୋଟେ ଦିନରେ ଆମର ସରିଗଲା ସବୁ ପରୀକ୍ଷା। ଗୋଟେ ଦିନରେ ତିନିଟାଙ୍କର ଯୋଉ ପରୀକ୍ଷା ଥିଲା ସବୁ କରେଇଦେଲେ ଗୋଟେ ଦିନରେ। ଗୋଟେ ଘଣ୍ଟାରେ ପରୀକ୍ଷା। ଅଶି ମାର୍କର ପରୀକ୍ଷା ଘଣ୍ଟାକରେ ଆମର ସାରିଦେଲି।
ଆରେ ବାବାରେ।
ତେ ଆମକୁ ହଇରାଣ କରି ମାନେ ଏମିତି ହଇରାଣ କରିଛନ୍ତି କେହି କରିବେନି। ଗୋଟେ ଘଣ୍ଟାରେ ଅଶି ମାର୍କେ ପୁଣି କିଛି ନାହିଁ। ଆମେ ଜାଣିନୁ ବି ପା ତା ମାନେ ସେମତି ଜାଣିଚୁ। ତାପରେ ହଉଚି ଘଣ୍ଟାଟେ ଭିତରେ ସେମାନେ ଯୋଉ ପେପର ଦବା ନବା ସେଇଥିରେ ପନ୍ଦର ମିନିଟ ପଳେଇଲା। ଟାଇମ ବି ଆମକୁ ଦେଲେନି।
ହଁ।
ଏତେ ହଇରାଣ କରିଛନ୍ତି। ମାନେ ସେଇ ଘଣ୍ଟେ ଏକ୍ଜାମ ସରିବ ଖାତା ନେବେ ପୁଣି ଆଉ ଗୋଟେ କୋଶ୍ଚିନ ଆଉ ଗୋଟେ ପେପର ଆଣିକି ଦେଇଯିବେ। ତମେ ଲେଖିଲେ ଲେ ନହେଲେ ନେଇ କେଇ ଶୁଣିଲେ ନାଇ
ହୁଁ ହୁଁ।
ସେଇ ସିକ୍ସଟେମିଟା ପୁରା ତାପରେ ତ ଆମେ ତ ପରୀକ୍ଷା ଦେଇକି ଆସଛୁ ତ। ପୁରା ଫୁଲ୍ ଲକଡାଉନ ହେଇଗଲା ଆଉ।
ହଁ। ସେ ଆ ମୋର ତ ଯେତେବେଳେ କି ଏକ୍ଜାମ ଫେକ୍ଜାମ ନଥିଲା ମୋର ପ୍ଲସଟୁ ଫାଷ୍ଟ ଇୟର ହିଁ ହେଇଥିଲା ମୋର କି ସେ ମୁଁ ମୋର କିଛି ଏଗଯାମ ବନ୍ଦ ହେଇନେଇ କି ମୁଁ କିଛି ଆଉ ହଇରାଣ ହେ କିନ୍ତୁ ତାପରେ ପା ର୍ଟନ ଚେଞ୍ଜ ହେଇଗଲା ଯଉ ସେଥିରେ ଏକ୍ଜାମରେ ହଇରାଣ ହେଲି।
ହଁ ସେ ଆମେ ପୁରା ଭାରି ବହୁତୁ ହଇରାଣ ହେଇଛୁ। ତାପରେ କରୁନା ତ ସେଇଠି ହେଇଗଲା। ସେଠି ଦି ବର୍ଷ ପୁରା ଗ୍ୟାପ ଗଲା ପୁରା ଲୋକ ତ ପୁରା ଭୟ। କୁଆଡେ ଯିବାକୁ ଛାଡିଲେନି ପାଠ ପଢିବାକୁ ଆଉ ବାହାରକୁ କିଛି କରେଇଦେଲେନି ଆଉ।
ହୁଁ କୋଭିଡ଼ ବେଳକୁ ମୋର ଟେନ୍ ସରଥିଲା। ମୁଁ ଆଉ ତାପରେ ଏ ଏ କିନ୍ତୁ ତାପରେ ପ୍ଲସ୍ ଟୁ ଏକ୍ଜାମ ମ ମୋ ମଝି ମୋ ଟେନ୍ଥ ପରେ ଯୋଉ ମୋର ଫାଷ୍ଟ ଇୟର ହେଇଥିଲା ଯେତବଳେ ସେ ସେଇ ବ୍ୟାଚ୍ ଟା କେଇ ମାନେ ଟେନ୍ଥ ପରୀକ୍ଷା କି ପ୍ଲସ୍ ଟୁ ପରାକ୍ଷା ସେ ଛୁଆ ଦେଲେନି ମୁଁ କିନ୍ତୁ ଟେନ୍ଥ ପରି କ୍ଷା ଦେଲି ପ୍ଲସ୍ ଟୁ ପରୀକ୍ଷା ବି ଦେଲି କିନ୍ତୁ ପ୍ଲସ୍ ଟୁରେ ପାଟନ ଚେଞ୍ଜେ ହେଇଗଲା ଟିକେ ପ୍ରୋବ୍ଲେମ ହେଲା ଏଗ୍ଜାମ୍ ଦବାକୁ। ଲେ ଏଗଜାମ୍ କୋଶ୍ଚିନ୍ ବି ସବୁ କହିଲେ କହିଲେ କେମିତିଆ କଣ କୋଶ୍ଚିନ୍ ଆସିବ ଗୋଟେ ବର୍ଷ ପରୀକ୍ଷା ହେଇନି ତମ ମାନଙ୍କର କଣ କୋଶ୍ଚିନ୍ ଆସିବ ଆମ ସାର୍ ମାନେ କହିଲେ ଆମେ କିଛି ଜାଣିନୁ କୋଉ ଭଳିଆ ପାଟନ୍ କେମିତି କଣ ଚେଞ୍ଜ ହେଇକି କୋଶ୍ଚିିନି ଆସିବ ସେଇଥିରେ ହଇରାଣ।
ହଁ ପା ଏମିତି କଣ ଭାରି ବହୁତୁ ହଇରାଣ କରୁଚନ୍ତି ଏମତି। ଆମେ ତ ବହୁତ ହଇରାଣ ହେଇଚୁ ହେଇଥିରେ। ଯିଏ ତ ହେଲା ଯାରତ ଏଗଜାମ୍ ନହେଲା ସିଏ ପଳଉ ଖୁସିରେ ତାର ପଳେଇଲେ। ତାପରେ ଯାହାର ହେଲା ହି ହେଲା ଏ ଆମର ଯୋଉ ସିକ୍ଶ ସେମିଷ୍ଟାର ପିଲା ଆମେ ସବୁ
ହଁ। ହାଲୋ। ହାଲୋ। ହାଲୋ ଶୁବୁନି କଣ କହୁଚ? ହାଲୋ। ହାଲୋ।